ହଁ ମୋ କଥା ଶୁଭୁଛି ଠିକ ରେ?
ଆଜ୍ଞା ଶୁଭୁଛି। ଏଇ ତ ବସିଛୁ ଆଉ
ଅହୋ ଆଉ ଘରେ ସବୁ ଭଲ?
ହଁ ସବୁ ଭଲ। ହାଁ? ଆମ ଘରଟା ଏପଡକୁ ଷଡ଼ଙ୍ଗିରୁ ପଛୁକୁ। ଆପଣଙ୍କର?
ଆମ ଘର କୁନେଣ୍ଡା।
ଆଉ କେମିତି ଅଛନ୍ତି? ଆଉ ଖିଆ ପିଆ ସରିଲାଣି? ଆଜି କଣ ହେଇଛି ଖାଇବା?
ଆମର ହେଇଛି ଭାତ ଡାଲମା ଆଉ ଆଳୁ ଚୋଖା
ଭଲ। ମୁଁ ଯାଣିନି ଖାଇବାକୁ ଯାଇନି ବାହାରେ ଅଛି। କିଏ ମତେ କହିବ?
ଆଉ ଆପଣଙ୍କ ଆଡେ କଣ ପର୍ବ ପର୍ବାଣୀ?
ସେଇଆଡେ ମୁହଁ ପରା ଆମେ ଜାଣିଲୁ। ପର୍ବପର୍ବାଣୀ ଆଉ କଣ, ସବୁଦିନ ଚାଲିଚି ଆଉ।
ହଁ, ଆପଣଙ୍କ ଆଡେ ରଥଯାତ୍ରା ହୁଏ ନା ନାହିଁ?
ନା, ଆମ ଆଡ଼େ ରଥଯାତ୍ରା ନାହିଁ, ସେପଟେ ହଉଛି ପାଖ ଆଖ ଏରିଆ। ଆମ ଗାଁରେ ହିଁ ନାହିଁ। ହାଁ? ଏ ଯୋଉ ଏଥରକ ଖୁଡି ପ ମା, ଦିଦି, ମୁଁ, ଝିଅ
ହଁ ହଁ।
ଆପଣଙ୍କର?
ହଁ, ଆମ ଘରେ ସମସ୍ତେ, ବାବା, ବୋଉ, ଭାଇ ସମସ୍ତେ ରହନ୍ତି ଆଉ।
ହୁଁ ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ଆପଣଙ୍କର?
ହଁ ଭଲ ଅଛନ୍ତି। ଆଉ ପଢାପଢି କଣ ଚାଲିଚି?
ହଁ ପ୍ଲସ ଟୁ ସରିଲା, ପ୍ଲସ୍ ଥ୍ରୀ କରିବି ଆଉ।
ଆଜି ତ ଫାଷ୍ଟ ସିଲେକ୍ସନ ଆଡମିସନ ଆଜି ସରିଲା, କୋଉଠି ହେଲା ନାହିଁ? ଆଡମିସନ କଲେ?
ହଁ ଆସିଥିଲା, ସିଲେକ୍ସନ ଆସିଥିଲା, କିନ୍ତୁ ମୁଁ ସେଠି କଲିନି।
ଆଛା, ସେଖେଣ୍ଡ ସିଲେକ୍ସନକୁ ଅପେକ୍ଷା କରିଚନ୍ତି ତାହେଲେ ଆଉ।
ସେଖେଣ୍ଡ ସିଲେକ୍ସନ କୁ ଅପେକ୍ଷା କରି ଛି, ଯଦି ନ ହୁଏ, ସ୍ପଟା ଆଡ଼ମିସନ୍ କରିବି ଆଉ।
ମୋର ବି ପ୍ଲସ ଟୁ ସରିଲା, ପ୍ଲସ୍ ଥ୍ରୀ କରିବି ଆଉ। ପ୍ଲସ ଟୁ ସରିଲା ଏବେ।
ଓହୋ, ପ୍ଲସ ଥ୍ରୀ କରିବେ ନା ନାହିଁ?
ହଁ, କରିିବି। ମୁଁ କରିବି ସେଇଠି, ଭୁବନ ରେ କରିବି ବୋଲି ଭାବିଚି।
ଭୁବନ ବୋଲେ, ବାଜି ରାଉତ?
ହଁ, ବାଜି ରାଉତୁ। ଆସିଥିଲା ଅଟୋମସ ଯେ, ମୁଁ ଗଲିନି ଆଉ। ସ୍ପଟ ରେ କରିବି ଆଡିମିଶନ।
ସେଇ ଭୁବନ ବାଜି ରାଉତୁ ରେ?
ହଁ।
ହୁଁ।
କୁହନ୍ତୁ କଣ?
ତମର ପର୍ବପର୍ବାଣି କଣ ସେଲିବ୍ରେସନ ଭଲ ହଉଛି ସେପଟେ?
ହଁ, ଏପଟେ ହୁଏ, ସବୁ ହୁଏ ଆଉ।
ଆଉ ରଜ ସେଲିବ୍ରେସନ କେମତି ହେଇଚି?
ହଁ ରଜା ସେଲିବ୍ରେସନ ଆମର ଏଠି ଶିବ ମନ୍ଦିର ଅଛି ଅ ଦୋଳି ପଡ଼ିଥିଲା ଏଠି ଆମର ରଜ ମହୋତ୍ସବ ହେଇଥିଲା।
ଭଲ ସେଲିବ୍ରେସନ ତାହେଲେ କରିଚ ରଜ ଆଉ।
ହଁ ନିଶ୍ଚିନ୍ତ।
ଅଳ୍ପ କରିଚି। କଣ ଥଣ୍ଡା ଫଣ୍ଡା ହେଇଛି ନା କଣ?
ହଁ ସେମିତି।
ମେଡିସିନ ଫେଡିସିନ ଆଣିକି ଖାଇବେ ଦେହ ଖରାପ ହେଲେ ଆଉ।
ହଁ ସେଇଆ।
ଆଉ କଣ କରୁଛନ୍ତି?
ଏଇ ଛାତ ଉପରେ ବସିଛି।
ଓହ ବର୍ଷା ତ ହୋଉନି ଗ ଆଁ
ପାଗ କେମିତି?
ଏଇ ତ ପ୍ରବଳ ଖରା ହେଇକି ଆଜି ଗରମ ପ୍ରବଳ ହୋଉଚି ଆଉ।
ବର୍ଷା ହେଇଥିଲା ନା ହେଇନି?
ହେଲାଣି ଚାରି ଦିନ ଆଜିକୁ ବର୍ଷା ନାହିଁ ଖରା ହୋଉଛି।
ଓହୋ।
ସେଇ ଖରା ରେ ତ ପୁରା ଝାଳ ରେ ପୁରା। ତାହା ଗରମ ହେଉଛି ଯୋଉ ରେଟରେ କହିବା ନ କହିବା ଭଲ।
ଆମ ଆଡେ ବି ତ ସେଇଆ ବହୁତ ଜୋରେ ଖରା ଆଉ।
ହୁଁ।
ହଁ।
ଆଉ ବୁଲାବୁଲି କୁଆଡେ କରିବାକୁ ଯାଇଥିଲେ?
ନାଇଁ ବୁଲା ବୁଲି ସେମିତି ନାଇଁ।
ଆପଣ ଏବେ କଣ କରୁଛନ୍ତି?
ବସିଚ ସେ ଛାତ ଉପରେ।
ଓ କମ୍ପ୍ୟୁଟର କରୁଛନ୍ତି ନା ନାହିଁ?
ନା କରିନି ଏଇ ଯୋଉ କଣ୍ଟିନ୍ୟୁ କରି ପ୍ଲସ୍ ଥ୍ରୀ କଲା ଟାଇମରେ ଠିକ କରିବି କମ୍ପ୍ୟୁଟର।
ଓହୋ।
ଆପଣ କରୁଛନ୍ତି?
ହଁ କରୁଛି।
ସେଇ ଭୁବନୀ ୟୁନିକ ରେ କରୁଛି।
ହୁଁ ହୁଁ। ଆପଣଙ୍କୁ ତ ପ୍ରବଳ ଥଣ୍ଡା ହେଇଛି ଖାସ ବି ପ୍ରବଳ ହୋଉଛି।
ହଁ ହୁଁ।
ହ
ଏବେ କିଏ କିଏ ଅଛନ୍ତି?
ହ୍ୟାଲୋ।
ଆଉ ଆଜ୍ଞା।
କହିଲି ଏବେ କିଏ କିଏ ଅଛନ୍ତି?
ସମସ୍ତେ ଘରେ ଛାତ ଉପରେ ବସିଚୁ।
ଓହୋ।
ଆପଣ କଣ ଏକା ବସିଛନ୍ତି ଛାତ ଉପରେ କି?
ନାଇଁ ମୁଁ ଆଉ ମୋ ବୋଉ।
ଏ ଆପ୍ ଟା କେତେ ଦିନ ହେଲା କଲେଣି?
ମୁଁ ବଧେ ହେଲା ପାଞ୍ଚ ଦିନ। ଚାରି ପାଞ୍ଚ ଦିନ ହେଲା ଆଉ ଆପଣଙ୍କର ଆପଣ କେତେ ଦିନହେଲାଣି କରୁଛନ୍ତି?
ହଁ ମୁଁ କଲିଣି ରଜ ପୂର୍ବରୁ କରୁଛି।
ଓହ କେତେଟା କଲ କମ୍ପ୍ଲିଟ କଲେଣି?
ତେଇଶଟା କମ୍ପ୍ଲିଟ୍ ହେଇଗଲାଣି।
ଓହୋ।
ଆପଣଙ୍କର?
ମୋର ବାଇଶଟା ହେଇଯାଇଛି।
ଓହ ମୋର ଏଇଟାକୁ ଚବିଶ ଟା ହବ।
ମୋର ଦିଟା କଲ ସିମିତି ଦେ ଖେଇଲାଣି ହେଇନି ସେଥିଲାଗି ରହିଯାଇଛି ନହେଲେ ସେ ଦିଟା କଲ୍ କରିଦେଇଥିଲେ ହେଇଯାଇନ୍ତା ହେଇଯାଇଥାନ୍ତା ମର ବି ଚବିଶଟା।
ଆଛା। ମୁଁ ଭାବୁଥିଲି ମୋର ଲେଟ। ଏଟା ଏଇ ନମ୍ବର ଟା ବୋଧେ ଗୋଟେ ଗାର୍ଲର ବୋଧେ?
ହୁଁ ନା ନା।
ଏଇ ଯୋଉ ଡିପି ଯୋଉ ଫ୍ଲାୱାର ଅଛି ସେଇଥିପାଇଁ।
ନା ଚେଞ୍ଜ କରିଥିଲି ଏଇ ମଝିରେ ଏକା ଲି ସେ କହିଲେ ଚେଞ୍ଜ କରିବା ପାଇଁ
ଓହୋ ହଁ ଆଉ କୁହନ୍ତୁ କଣ?
ହଁ ଆଉ କଣ ଦେହପା ତ ମୋର ବହୁତ ଖରାପ ଲାଗୁଛି ଆଉ
ହଁ ଏଇ ଦି ତିନି ଦିନ ହବ ହେଇଯାଉଛି।
ହୁଁ ହୁଁ ଆଉ ଖିଆ ପିଆ କେତେବେଳେ କରିବେ?
ହଁ ନଅଟା ପରେ।
ହଁ
ଆପଣଙ୍କ ଭଉଣୀ କୋଉ କ୍ଲାସ ପଢୁଛନ୍ତି?
ଉଁ, ଜଣେ ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର୍, ଆଉ ଜଣେ ପ୍ଲସ୍ ଟୁ ଫାଷ୍ଟ ଇୟର୍।
ତୋମ ଭଉଣୀ ବୋଧେ ତୋମଠୁ ବଡ ହେବେ?
ହଁ ଜଣେ ବଡ଼, ଜଣେ ସାନ।
ଓହୋ, ସାନ କୋଉ କ୍ଲାସ୍ ପଢୁଛନ୍ତି?
ପ୍ଲସ୍ ଟୁ ଫାଷ୍ଟ ଇୟର୍।
ଓହୋ, ବର୍ଷେ ସାନ ଆଉ।
ହଁ।
ନା ଦିବର୍ଷ ସାନ?
ଦି ବର୍ଷ, ଦି ବର୍ଷ ସାନ।
ହଁ। ପ୍ଲସ୍ ଟୁ ରେ କେତେ ମାର୍କ ରହିଥିଲା?
ମୋର ସିକ୍କଟି ଏଇଟ୍ ପର୍ସେଣ୍ଟ, ତୋମର? ହାଲୋ
ହଁ ଏଇଟି
ମୁଁ ବି ଭଲ ଅଛି। ଆପଣ ନା ଭଲ
ହ
ହଉ ଆପଣଙ୍କ ବାବା କଣ କରନ୍ତି?
ହୁଁ। ହୁଁ କିଛି ନାଇ ଏମତି ଘରେ।
ଓ ହଁ।
ଓ ବାଇଗଣ।
କିଛି କାମ କରନ୍ତିନି ବୋଧେ?
ନା ଏମତି ଘରେ ମୁଁ।
ଓ ହଁ। ଆପଣଙ୍କ ଘରେ କିଏ ଚଳଉଛନ୍ତି?
ହୁଁ, ମାମା, ବାବା ଦିଜଣ।
ଆପଣଙ୍କ ମାମା କଣ ମ-କିଛି କରିଚନ୍ତି ନା ହାଉସ୍ ୱାଇଫ୍ ଅଛନ୍ତି?
ହୁଁ, ସେମତି ହାଉସ୍ ୱାଇଫ୍ କିଛି କାମ ମାମ ଏମିତି ଛୋଟମୋଟ ଆଉ।
ଓହୋ।
ସେଇଥିରେ ଚାଲିଚି ସେମିତି।
ହଁ, ହଁ।
ହଉ ଆଉ।
ହଉ ରଖୁଚି ପରେ କେତେବେଳେ ଫ୍ରି ହେଲେ କହିବି ଆଉ।
ହଉ।